ଆପଣଙ୍କ ଭଏସ ସ୍ଲୋ ହୋଉଚି।
ନାଇଁ ଆପଣଙ୍କ ଭଏସ ପୁଣି ଥରେ ବହୁତ କମ ଆସୁଛି
ଆ ହଉ ଆପଣଙ୍କୁ ଏବେ ମୋ ଭୟସୁଭା ହେଲା ହ୍ୟାଲୋ ହ୍ୟାଲୋ।
ଆଜ୍ଞା।
ଏବେ ଶୁବା ହଉଚି ନା ଏବେ ବି କମ ଶୁବା ହଉଚି ଆପଣଙ୍କୁ?
ନାଇଁ ଏବେ ଟିକେ ଅଧିକ ଶୁଭା ଯାଉଚି।
ହଁ ମୁଁ କହୁଠି କି ଆପଣ ଏବେ କଣ କରୁଥିଲେ?
ବର୍ତ୍ତମାନ ମୁଁ ଟିକେ ବସିଛି।
ବସଛନ୍ତି, କାଇଁ ଆଜି ବସଛନ୍ତି କାହିଁକି ଆପଣ ଆଜି କୁଆଡ଼େ ଯାଇନାହାନ୍ତି କି?
ନାଇଁ ଯାଇନି।
କାଇଁକି?
ଏବେ ତ ଯେହେତୁ ବର୍ଷା ପାଗ ଚାଲିଚି ତ ଏବେ ତ କୁଆଡେ ବାହାରକୁ ଯିବା ପାଇଁ ପ୍ଲାନ୍ ହେଇନି ତ ସେ ଥିପାଇଁ ଯାଇନି ଆଉ।
ଓହୋ କାଇଁ ତ ମୋ ଏଠି ବସା ନାଇଁ ଆମର ଏଠି ଚାର ଦିନ ହେଲା ବସା ହୋଉଥିଲା କିନ୍ତୁ ଆଜି ଆମର ଏଠି ବସା ନାଇଁ, ଆଉ ଆପଣ ସେଇଠି ବସା ହଉଚି?
ନାଇ ଏବେ ପାଇଁ ବର୍ଷା ଛାଡି ଯାଇଚି କିନ୍ତୁ ଏବେ କୁଆଡେ ହିଁ ଯିବି। ତ ଦେଖାଯାଉ ଯଦି ଚାଟା ପାଞ୍ଚ ଛାଡିକି ଯଦି ବର୍ଷା ଛାଡିଥିବ ତ ଦେଖିଆ କୁଆଡେ ଯିବା ଆଉ।
ଓହୋ ଠିକ କଥା କହିଲେ ଆପଣ ଏବେ ତ ବସା ହ ଲାଗି ରହିଛି ଏବେ ଆଉ ମୋ ତ ଏଠି ଚାରି ଦିନ ହେଲା ଆମର ଏଠି ବସା ହଉଛି ଯେ ହଉଛି। କଣ କହିବି ମୁଁ ଯାଇଥିଲି ଏବେ କାଲି ଏ ଧଉଳି ଆଡ଼େ। ଆସିଲା ଏଳକୁ ଏତେ ଜୋରେ ବର୍ଷା ହେଲା ଯେ ପୁରା ଓଦା ହେଇଗଲି ଆପଣ ଠି ବର୍ଷା ହଉଥିଲା କାଲି?
ଆଜ୍ଞା, ଆମର ବି ଏପଟେ ପୁରା ରାତି ସାରା କାଲି ବର୍ଷା ଥିଲା। ସନ୍ଧ୍ୟାବେଳେ ମଧ୍ୟ
ହଁ ଆଉ ଆଜି ଆପଣ ସକାଳୁ କେତେଏଳେ ଉଠିଲେ କଣ କରୁଚନ୍ତି ଏବେ?
ଅ ସକାଳେ ତ ଆଜି ମୁଁ ସାଢେ ଆଟଟା ବେଳେ ଉଠିଚି।
ହଁ।
ଆପଣ।
ମୁଁ ତ ସକାଳ କହିବାକୁ ଗଲେ ସେ ଛଅଟା ଳୁ ଉଠି ଛଅଟା ବେଳେ ହିଁ ଉଠିଥିଲି। ଆପଣ ଆଜି ଏତେ ଜଲ୍ଦି କେମିତି ଉଠିଗଲେ?
ଜଲ୍ଦି ନିଦ ଯେହେତୁ ଭଲସେ ପୁରା ହେଇଯାଇଥିଲା ତ ଜଲ୍ଦି ଉଠିଗଲି।
ଓହୋ ଏମିତି କଥା କି ଭଲ କଥା କାଲି ରାତିରେ ବୋଧେ ଆପଣ ଜଲ୍ଦି ଶୋଇପଡିଥିବେ।
ହୁଁ ସେଇ ସାଢେ ବାରଟା ଗୋଟେ ଆଡିକି।
ହେଁ ସାଢ଼େ ବାରଟା ଗୋଟେ ଏତେ ଡେରିଟେ କାଇଁ ଆପଣ ଶୋଉଛନ୍ତି।
ଏଇଟା ନିଦ ହଉନି ତ ରାତିରେ ସେଥିପାଇଁ।
ନିଦ ହଉନି କାଇଁକି?
ସେମତି ନିଦ ଲାଗୁନି ଅଭ୍ୟାସ ହେଇଗଲାଣି ବୋଧେ ସେଥିପାଇଁ।
ଉଁ ହୁଁ, ହଁ ଠିକ କଥା କହିଲେ ଆଉ ରାତିରେ ତ ଏପଟେ ଲାଇନ୍ ଆପଣଙ୍କ ଥିଲା ନା କଟି ଯାଇଥିଲା।
ଆ ଥିଲା ତ ଲାଇନ ଆମର।
ଓହୋ ଆମ ମଝିରେ କଟି ଯାଇଥିଲା ରାତିରେ ଲାଇନ ଟା କଟିଗଲେ ବହୁତ ଅସୁବିଧା ଗରମ ହଉଥିବ ବହୁ ଯୋର ରେ ନୁହଁ।
ନାଇଁ ଏବେ ତ ଏତେ ଗରମ ଲାଗୁନଥିବ ଯେହେତୁ ଥଣ୍ଡା ପାଗ ଦେଇଚି ପୁରା।
ହଁ ହଁ ଠିକ କଥା ବସା ହଉଚି ତ ଥଣ୍ଡା ଲାଗୁଥିବ। ଆମର ବି ଆଜି ସକାଳେ ବସିଚି ମୁଁ ବାହାରେ ବର୍ଷା ଉଠେଇଚି। ବର୍ଷା ତ ହଉନି ଆଉ।
ଉଁ ହୁଁ ନ ହଉ ଆଜି ଭଲ ହବ ନହେଲେ।
ହଁ। ହଁ ହଁ ମୁଁ ତ ଭାବିଥିଲି କଣ କହିଲ ଆଉ କିଛି ଦିନ ପରେ ଆମର ଏଇଠୁ ଡିଏନ୍ ରେଙ୍ଗେଲିଆ ରେ ବାବି କ୍ୟୁ ନେସନ ଅଛନ୍ତି ଜାଣିଛନ୍ତି?
ହୁଁ ନା।
ଓହୋ ସେଠି କଣ କହିଲ ଉଁ ମାନେ ସେ ମଲରେ ଉପରେ ଗୋଟେ ଅଛି ବାର୍ବିକ୍ୟୁ ନେସନ ସେଠି ଆପଣ ହଜାର ଟଙ୍କା ଦେଇକି ଆପଣ ଯାହା ଖାଇପାରିଲେ ଆପଣଙ୍କ ଅନଲିିମିଟେଡ଼ ଗୋଟେ ବଫେ ଟାଇପ୍ ର ଅଛି ଯେଉଟା କି ବହୁତ ଭଲଟା।
ଆଜ୍ଞା ଆଜ୍ଞା ବାର୍ବଇକ୍ୟୁନେସନ ତ ମୁଁ ଜାଣିଚି କିନ୍ତୁ ଏଠି ଭୁବନେଶ୍ଵରରେ କୋଉଠି କୋଉଠି ଭଲ ଜାଗା ଅଛି ତ ସେଇଟା ମୁଁ ଜାଣିନି।
ଡିଏନ୍ ରେଙ୍ଗାଲିଆ ଯୋଉ ଡି ଏନ୍ ରେଙ୍ଗାଲିଆ ମଲ୍ ଅଛି ବରମୁଣ୍ଡା ପାଖରେ ସେଇଠି ବାରବିକ୍ୟୁ ନେସନ୍ ଟା ଅଛି। ଚି ଯୋଉଟା କି ବହୁତ ଭଲଟା।
ଓହୋ।
ହଁ ତ ମୁଁ ଭାବୁଥିଲି ଏବେ କେବେ ଗୋଟେ ଯାଇ ଙ୍କି ସେଠି ଖାଇଲେ ଭଲ ହୁଅନ୍ତା ନି କି?
ହଁ ଭଲ ତ ହୁଅନ୍ତା। ଏଇ ବର୍ଷା ପାଇଁ କି ତ ଏତ ଏତେ ଅସୁବିଧା ଆଉ ବର୍ଷା ଟା ଟିକେ ଭଲସେ ଛାଡ଼ିଲେ ଯାଇକି ଯାହା ଯାଇ ହବ।
ହଁ ଆପଣ ଠିକ କଥା କହିଲେ ଏବେ ତ ବର୍ଷା ଲାଗି ରହୁଚି ତ ବର୍ଷ ବର୍ଷାରେ ଗଲେ ଓଦା ହେଇଗଲେ ଅବାଗିଆ ଲାଗେ। ଆପଣଙ୍କୁ ଚିଡ଼ ଚିଡ଼ା ଲାଗେନି ମତେ ବର୍ଷାରେ ଓଦା ହୋଇଗଲେ ବହୁତ୍ ଚିଡ଼ା ଚିଡ଼ା ଲାଗେ।
ଆଜ୍ଞା ଆଜ୍ଞା କପଡ଼ା ଓଦା ହେଇଗଲେ ଡ୍ରେସ ଓଦା ହେଇଗଲେ ତ ନିହାତି ଭାବରେ ବହୁତ ଚିଡ ଚିଡ ଲାଗିବ ଥଣ୍ଡା ବି ଧରିଦବ।
ତ ସେଇୟା ହେଲା କଥା। ମୁଁ ତ ଯାଇଥିଲି ଥରେ ଦୁଇଥରେ ଯାଇଥିଲି। ବହୁତ ଭଲ ଜାଗାଟା ଖାଇବା ପାଇଁ ଭଲଟା। ଆଉ ମଲ୍ ଭିତରେ ତ ଭଲ ହିଁ ଲାଗିବ ନା।
ଆଜ୍ଞା ଆଜ୍ଞା ନିହାତି ଭାବରେ।
ହଁ ଆଉ କେବେ ଆପଣ ଏକ୍ସପ୍ଲଆନେଡ ବୁଲିବାକୁ ଯାଇଛନ୍ତି?
ଆଜ୍ଞା ଯାଇଚି ଏକ୍ସପ୍ଲାନେଟ୍।
ହଁ ହଁ। ମୁଁ ଏ ତ ଯାଇଥିଲି ଥରେ ଲିଫ୍ଟରେ ଗୋଟେ କଣ କରଚନ୍ତି ନା ଲୋକଟେ କୁକୁରଟାକୁ ନେଇ ଆସିଚି। ତାକୁ ସେ ଲିପ୍ଟ ରେ ତାକୁ ଆଲାଓ କଲେନି। ସେ ଗୋଟେ ଝଗଡ଼ା ହୋଇଯାଇଥିଲା।
ଓହୋ।
ହଁ ଲିଫ୍ଟ ମାନଙ୍କ ତ ଆଲାଓ ମଲ୍ ମାନଙ୍କ ଆଲାଉ କରାଯାଏନି। ସେ ଲୋକଟା ଭୁଲରେ ନେଇ ଆସିଥିଲେ ଆଉ।
ଓହୋ ଆମର ଏଇଠି ଏମିତି ନଥିବ କିନ୍ତୁ ବାହାର ଦେଶରେ କହିବାକୁ ଗଲେ କୁକୁର ମାନଙ୍କୁ ମଧ୍ୟ ଅଧିକ ପ୍ରାୟୋରିଟି ଦଉଚନ୍ତି।
ହଁ ସତ କଥା କହିବାକୁ ଗଲେ ଏଇଟା କହିବ। ଆଉ ଆପଣ ଆଉ କଣ ଖାଇଚନ୍ତି ଆଜି?
ଆଜି ମୁଁ ପୁରି, ଇଟିଲି ଆଉ ତରକାରୀ ଖାଇଚି।
ଓହୋ ଆପଣଙ୍କ ଭଏସ୍ ଟିକେ ମୋତେ ସ୍ଲୋ ଶୁଭା ଯାଉଚି।
ଅ ଟିକେ ଅଟକି ଥାଆନ୍ତୁ। ହାଲୋ।
ହେଲୋ। ହଁ ଏବେ ଆପଣଙ୍କ ଭଏସ୍ ମତେ ଶୁଭା ଯାଉଚି। ଆଉ ମୁଁ କଣ କହୁଥିଲି କହିଲ ସେ ଆପଣ ଆଜି କଣ ଖାଇଥିଲେ?
ପୁରି, ଇଟଲି ଆଉ ତରକାରୀ।
ତାହେଲେ ତ ବହୁତ ଭଲ ଖାଇବା ଆପଣ ସକାଳୁ ସକାଳୁ ପୁରି, ଇଟିଲି ଖାଇସାରିଲେଣି ବହୁତ ବଢ଼ିଆ ତାହେଲେ।
ଆଜ୍ଞା ଆପଣ କଣ ଖାଇଛନ୍ତି ସକାଳୁ?
ମୁଁ ତ ସକାଳୁ ଉଠି ରୁଟି, ଆଳୁଦମ୍ ଖାଇଥିଲି ଆଉ ତ ଏବେ କିଛି ଖାଇନି ବାର ଟା ହେଲାଣି ଖାଇବି ଆଉ।
ଓହୋ ତାହେଲେ ଆପଣ ବି ତ ବହୁତ ଭଲ ଖାଦ୍ୟ ଖାଇଛନ୍ତି ସକାଳୁ।
ହଁ ତ ସେଇୟା ହେଲା କଥା କାହିଁକି ନା ଏବେ ଟିକେ କଣ କହିଲ? ସକାଳୁ ବ୍ୟାୟାମ କରିବା ପାଇଁ ଗଲେ ଦେହଟା ଟିକେ ଭଲ ଲାଗୁଛି ନିଦ ବି ଭଲ ଆସୁଛି।
ଆଜ୍ଞା ଆଜ୍ଞା।
ହଁ। ଆଉ ମୁଁ କଣ କହୁଥିଲି ଆପଣ ଯେଉ କହୁଥିଲେ ବୁଲିବାକୁ ଯାଇଥିଲେ କେଉଠି ଗୋଟେ ଆପଣ ମେଘାଳୟ ଆଉ କଣ କେମିତି ବୁଲିଲେ ଟିକେ କହିବେ କି ଆପଣ ତ ଏବେ ଯାଇଥିଲେ ମୁଁ ଶୁଣିବାକୁ ପାଇଥିଲି।
ଆଜ୍ଞା ଆଜ୍ଞା ଯାଇଥିଲୁ ତ ଆମେ ତ ଫାଷ୍ଟ ଆମର ଟ୍ରେନ୍ ଥିଲା ତ ଆମେ ରାତ ରାତିରେ ଗଲୁ ଟ୍ରେନ୍ ରାତିରେ ଯେହେତୁ ଥିଲା। ଥିଲା ଆମର ରାତି ଦଶଟାରେ, କିନ୍ତୁ ଟ୍ରେନ ଆସିଲା ଯାଇକି ଗୋଟେ ବେଳେ ତ ଟ୍ରେନ ରେ ଚଢ଼ିକି ସବୁ କାମ ସାରିକି ଲଗେଜ୍ ରଖିକି ଶୋଇଲା ବେଳକୁ ସେତେବେଳକୁ ରାତି ତିନିଟା ହେଇଗଲାଣି।
ଏତେ ରାତିରେ ଆପଣ ଗଲେ ଆପଣଙ୍କୁ ଡର ଲାଗିଲାନି ଏତେ ରାତିରେ ଆପଣ ଯାଉଛନ୍ତି।
ନାଇଁ ଡର କଣ ପାଇଁ ଲାଗିବ ଯେହେତୁ ବହୁତ ସାରା ଆମେ ଲୋକ ଥିଲୁ ଯାଇଥିଲୁ। ପନ୍ଦର କୋଡ଼ିଏ ଜଣ ପାଖାପାଖି ଯାଇଥିଲୁ ମୋ ବାପା ମଧ୍ୟ ମୋ ସହିତ ଥିଲେ ତ ଡର କଣ ପାଇଁ ଲାଗିବ।
ଓହୋ ଠିକ୍ କଥା କହିଲେ ସାଙ୍ଗମାନଙ୍କ ସହିତ ଗଲେ ମଜା ଲାଗେ ବହୁତ୍ ନୁହଁ?
ଆଜ୍ଞା ସାଙ୍ଗମାନଙ୍କ ସହିତ ମ ମଜା ଲାଗେ କିନ୍ତୁ ବାପା ମାନଙ୍କ ସହ ଗଲେ ଟିକେ ପଇସା ପ ତ୍ରର ଟେନ୍ ସନ୍ ନଥାଏ ଆଉ।
ହଁ ଏଇଟା ଆପଣ ଠିକ୍ କଥା କହିଲେ ବହୁତ ଆପଣ କାରଣ ଯେହେତୁ ଘର ଲୋକ ତ କିଛି ଅସୁବିଧା ହବନି କିଛି ଅସୁବିଧା ହେଲେ ବି ସମସ୍ତେ ଅ ଅଛନ୍ତି ପାଖରେ ଗୋଟେ ବ
ଆଜ୍ଞା ଆଜ୍ଞା ଏଇଟା ସେଇ
ସେଇଟା ହେଲା କଥା ମୁଁ ସେଇ କଥା କହୁଥିଲି ଆପଣ ଯାଇଥିଲେ ମୁ ବି ଭାବୁଛି ବୁଲିବା ପାଇଁ ଯିବା ବୋଲି। ଏ କେହି ସାଙ୍ଗ ମିଳୁ ନାହାଁନ୍ତି ଆଉ ଯିଏ ବି ମି ଆସୁଛନ୍ତି ସିଏ କହୁଛନ୍ତି କି ହଁ ଯିବା ଯିବା କହିକି ଲାଷ୍ଟ ରେ ମନା କରିଦଉଛନ୍ତି ସେଇଥିପାଇଁ ଟିକେ ଇଏ ଆଉ।
ଆଜ୍ଞା ଆପଣ ଏମିତି କା ଖୋଜନ୍ତୁ ଯି ନାଇଁ ହଁ ଯାଇପାରିବେ। କହିବେ ହଁ ଯିବା ମାନେ ଯିବା ଏମିତି ଖୁଜିଲେ ଆପଣ ମଧ୍ୟ ଯାଇପାରିବେ। ଆଉ କହିବାକୁ ଗଲେ ତ ସେ ଜାଗା ମଧ୍ୟ ବହୁତ୍ ହିଁ ଭଲ। ଆଉ ଆପଣ ଯଦି ଖରା ଦିନରେ ଯିବେ ତ ବହୁତ୍ ଭଲ ହବ।
ମୁଁ ତ ଶୁଣିଛି ମେଘାଳୟ ତ ବର୍ଷା ଦିନେ ଗଲେ ଟିକେ ଭଲ ହେବ କାହିଁକିନା ବହୁତ ହିଁ ଏଠି ଉଁ ଭଲ ଲାଗେ ମାନେ ବର୍ଷା ଅଧିକ ହୁଏ ତ ସେଠିକା ଜାଗା ଦେଖିବାକୁ ବହୁତ୍ ଭଲ ଲାଗେ।
ଆଜ୍ଞା ସେଟା ତ ସତ କିନ୍ତୁ ଅ ଶୀତ ଦିନ ଗଲେ କିନ୍ତୁ ସବୁଠୁ ଅଧିକ ଭଲ। କିନ୍ତୁ ସେଥିରେ ଯୋଉ କ୍ଲିନେଷ୍ଟ ଆ ରିଭର ଗୋଟେ ଅଛି ତ ସେଇଟା ଯେହେତୁ ଶୀତ ଦିନରେ ପାଣି ଟା ପୁରା ସ୍ଥିର ହେଇଯାଏ ତ ସେତେବେଳେ ଆପଣ ସେ ରିଭର ଟାରେ ଯେତେବେଳେ ଯିବେ ବୋଟ୍ ରେ ତ ସେଇଟା ବହୁତ ବଢିଆ ଦେଖାହେବ ଆମେ ଖରା ଦିନେ ଯାଇକି ସେ ଗୋଟଏ ଭୁଲ କରିଦେଇଥିଲୁ। ଯାହା ଦ୍ଵାରା କି ଆମେ କ୍ଲିନେଷ୍ଟ ରିଭର ଟା ଦେଖି ପାରିଲୁନି।
ମାନେ ଆମେ ଯାଇଥିଲୁ ସେ ସେଠିକି ମୁଁ ବୋଟ୍ ରେ ମଧ୍ୟ ଯାଇଥିଲି କିନ୍ତୁ ଯେହେତୁ ବର୍ଷା ହୋଇଥିଲା ସେଠି ବର୍ଷା ହଉଥିଲା ଏତେ
ତ ସେଥିପାଇଁ କି ସେ ପାଣି ପୁରା ଗୋଳିଆ ହେଇଯାଇଥିଲା।
ହଁ ଆପଣ ଏଇଟା ବହୁତ ଠିକ୍ କଥା କହିଲେ କାହିଁକିନା ଶୀତ ଦିନେ ଅ ବୁଲିବାକୁ ଗଲେ ଭଲ ଲାଗିବ। ଆଉ ବହୁତ ପରିଷ୍କାର ବି ଥିବ ବର୍ଷା ଟେନସନ୍ ନାହିଁ ଥଣ୍ଡା ବି ଲାଗୁଥିବ ଆପଣ ଯେତବେଳେ ଯାଏ ସେତବେଳେ ବୁଲି ପାରିବ ଏମିତି ନୁହଁକି ଖରାଦିନେ କଣ ଆପଣ ବାରଟା ବେଳେ ଗଲେ ସେଠି ଖରା ବହୁତ ଜୋରରେ ହଉଥିବ ଦଶ ସେତେବେଳେ ଗଲେ ବି ଖରା ଯେତେବେଳେ ଗଲେ ଖରା ବୋହୂ ଜୋରେ ହେଉ ତିନିଟା ଚାରିଟା ବେଳେ ବି ଗଲେ ଶୀତଦିନେ କଣ ଶୀତୁଆ ପାଗ ଥିବ ପାହାଡ଼ ଏରିଆ ମେଘାଳୟ ପଟେ ତ ବହୁତ ଥଣ୍ଡା ବି ଲାଗୁଥିବ।
ଆଜ୍ଞା ସେଠି ତ କହିବାକୁ ଗଲେ ଆପଣ ସେଠି ଖରା ପାଇବେନି ଖରା ଆପଣ ମାନେ ଖାଲି ଚାହୁଁଥିବେ କି ଟିକେ ଖରା ହଉ ସକାଳୁ ଖରାରେ ଯାଇକି ଠିଆ ହବାକୁ ଚାହିଁବେ ସେଠି ଏତେ ଜୋରେ ଥଣ୍ଡା ଲାଗୁଛି ଆପଣ ଖାଲି ପାଦରେ ଚାଲି ମଧ୍ୟ ପାରିବେନି ହୋଟେଲ ରେ କୋଉଠି?
ଏତେ ଥାଣ୍ଡା ସେଠି ଜାଗା ରେ।
ବହୁତ ଥଣ୍ଡା ଏକ୍ସେସ୍ ଥଣ୍ଡା ମାନେ ଆପଣ ମାନେ ବହୁତ ହି ଅଧିକ ଥଣ୍ଡା ଆପଣ ମୋଟା ମୋଟା ସେ ଶୀତ ବସ୍ତ୍ର ନେଇକି ଗଲେ ଆପଣଙ୍କ ପାଇଁ ବହୁତ ଭଲ ରହିବ।
ଠିକ୍ ଅଛି ତ ମୁଁ ଏତେ ଭାବୁଛି ମୋର ଗୋଟେ ଅଛି ମନାଲି ଏବେ ଯିବାର ଅଛି ମୋର ଯାଉଥିଲି ସ୍କାଉଟ୍ ଆଣ୍ଡ ଗାଇଡ଼୍ର ରେ ସେଇଠି ମନାଲି ବି ଅଛି ମେଘାଳୟ ବି ଅଛି କ୍ୟାମ୍ପ୍ ଅଛି ଆମର। ଭାବୁଥିଲି କୁଆଡ଼େ ଯିବି ଆପଣ ଯଦି କହୁଛନ୍ତି ମେଘାଳୟଟା ଭଲ ହେବ ତ ମୁଁ ଏଥର ମେଘାଳୟ ଯିବା ପାଇଁ ବୋଲି ଭାବୁଛି।
ଆଜ୍ଞା ମେଘାଳୟ ଗଲେ ସେଥିରେ ବ ଆପଣ ତ ଯୋଉ ଟ୍ରେନରେ ଯିବେ ତ ଓହ୍ଲେଇବେ କାମାକ୍ଷା ଜଂସନ ଟି ଓହ୍ଲେଇବେ ତାପରେ ସେଠୁ ଯଦି ଆପଣ ଶିଲଙ୍ଗ ଯେହେତୁ ବହୁତ ହି ଫେମ୍ ପ୍ରସିଦ୍ଧ ଜାଗା ସେଠାକାର ହୋଟେଲ ରହିବା ପାଇଁ କି ତ କାମାକ୍ଷା ରୁ ଶିଲଙ୍ଗ ଯିବା ପାଇଁ ଆପଣଙ୍କୁ ଲାଗିଯିବ କମ ସେ କମ ଚାରି ଘଣ୍ଟା ଲାଗିଯିବ।
ଠିକ ଅଛି। ତାହେଲେ ଠିକ୍ ଅଛି ମୁଁ ଏଥର ତାହେନେ ମେଘାଳୟ ଯିବି ଆଉ ମନାଲି ତ ସାଙ୍ଗ ମାନଙ୍କ ସହିତ ପଳେଇବି କାରଣ କ୍ୟାମ୍ପରେ କଣ କହିଲ ଏତେ ଟେନସନ ନାହିଁ ମାନେ ବହୁତ ସାରା ଲୋକ ଯାଇ ଥିବେ ସାଙ୍ଗମାନେ ଥିବେ ବହୁତ ଦାରା ମାନେ ଇଏ କରିବେ ସବୁ କରକୁଲମସ କରି ଆକ୍ଟିଭ୍ କରିକକୁଲମ୍ସ୍ କରିବେ ତ ସେଥିପଁ ଇଏ କରିବି ଆଉ।
ହଁ
ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ହଁ ମୁଁ ସେଇ କଥା କହୁଥିଲି କି ଏଥର ତ ମୁଁ ଭାବୁଛି ମେଘା ଳୟ ଯିବୁ ବୋଲି ଦେଖିବା ବୁଲିି ଵାଲିକି ଆସିବି ଆଉ।
ଆଜ୍ଞା ଆଜ୍ଞା।
ହ
ସେପଟେ କିନ୍ତୁ ବହୁତ ଭଲ ଜାଗା ବହୁତ ଭଲ ଘା ମାନେ ପାହାଡ଼ ଉପ ଉପରେ ଉପରେ ଉପରେ ଉପରେ ହିଁ ସବୁ ଅଛି ସେଠି ସା ସିଧା ଆଧା ରୋଡ ମାନେ ଯାଇକି କି ଆପଣଙ୍କୁ ଗୁହାଟୀ ରେ ମିଳିବ ନହେଲେ ଶିଲଙ୍ଗ ସେପଟୁ ମାନେ ଆପଣଙ୍କୁ ଏମିତି ଲାଗିବ କି ଗୁଆହାଟି ଯୋଉ ଅଛି ସେଇଟା ହଉଛି ଆମର ଏଇଠି ମାନେ ନର୍ମାଲ ଯେମିତି ଥାଏ ସବୁ ସାଧା ସିଧା। କିନ୍ତୁ ତା ଉପରକୁ ଗଲେ ଆପଣ ଲାଗିବେ ଆପଣ ପୁରା ଗୋଟେ ଅଲଗା ଜାଗାକୁ ଯିବେ। ଖାସ କରି ଆପଣ ହେତେବେଳେ ଆସାମ ରେ ଥିବେ କିନ୍ତୁ ଯେତେବେଳେ କ୍ଲିନେଷ୍ଟ ରିଭର ସେତେବେଳେ ବୁଲିବାକୁ ଯିବେ ସେତେବେଳେ ଯାଇକି ଆପଣ ମେଘାଳୟ ଯିବେ।
ଆଚ୍ଛା ହଉ ମୁଁ ରଖୁଛି ମୁଁ ଏବେ ଯିବି ଆପଣଙ୍କୁ କଲ୍ କରିବି ଆଉ।
ଆଜ୍ଞା ଆଜ୍ଞା।